ହ୍ୟାଲୋ ହଁ।
ହଁ ଆଉ କେତେବେଳେ ଯିବ ଦୋକାନକୁ?
ଦୋକାନ ଯାଇନି ଆଉ ଯିବା ଅଧ ଘଣ୍ଟେ ପରେ ଯିବ।
ହୁଁ ହୁଁ।
ଆଉ
ଏଇତ ସବୁ ଭଲ ଆଉ।
ଅଁ।
କେତେ କଣ ହେଲାଣି ତମର।
ଆଁ।
କେତେ କଣ ହେଲାଣି।
ନା ସେଇ ନାଇଁ ସେଇ ଗୋଟେ। ଦୁଇ ତିନିଟା ହେଇଛି ଆଉ।
ଅଁ ହଁ। ଉଁ ହୁଁ।
ଆଉ କୁଆଡେ ଯିବାର ଅଛି ନା ସନ୍ଧ୍ୟାବେଳେ ଯିବାର ନାହିଁ।
ନା ନା ମୁଁ ସନ୍ଧ୍ୟାବେଳେ ସେ ଘର କତିରେ ହିଁ ଥାଏ ପାଖାପଖି ସେ ଘର ପାଖ ଆଉ। ଏକୁଟିଆ ଏପଟ ସେପଟ ହ ହୁଏ ନହେଲେ କୁଆଡେ ଯିବାର ନାହିଁ।
କାମ ଯଦି କିଛି ନଥିବ ତାହେଲେ କୁଆଡେ ଯିବାର ନଥିବ ନହେ ଯଦି କାମ କି ପଠେଇବା ପ ହବ କି କରି ନହେଲେ କିଛି ନାହିଁ କିଛି ନାହିଁ।
ହଁ।
ହୁଁ।
ଆଉ ତମର ସେପଟେ ଏବେ କଣ କବାଡି ନା କ୍ରିକେଟ ପ୍ରିକେଟ ଖେଳ ଚାଲିଛି।
ଖେଳ ଏଠି କ୍ରିକେଟ ଖେଳନ୍ତି ନହେଲେ ଫୁଟବଲ ତ। ଏତେ ଏନା ସିଜନ୍ ନାହିଁ। ହଁ କାଲି କ୍ରିକେଟ ଯାହା ପ୍ରାକ୍ଟିସ୍ ଫ୍ରାକ୍ଟିସ୍ କରନ୍ତି ପିଲା।
ହଁ।
ହଁ।
ଆମ ଏପଟ ସେଇ କ୍ରିକେଟ ଖେଳନ୍ତି।
ହୁଁ ହୁଁ।
ଏଇ କ୍ରିକେଟ ଆଉ।
ଅଁ ହଁ।
ତାପରେ କବାଡ଼ି ଖେଳ ମଝିରେ ମଝିରେ ହୁଏ।
ଆଚ୍ଛା। ତମେ କଣ ଖେଳ।
ମୁଁ କ୍ରିକେଟ ଖେଳେ।
ଆଛା।
କ୍ରିକେଟ ଖେଳଟା ମର ଫେଭୋରାଇଟ ଖେଳ।
ହୁଁ ହୁଁ। ମୁଁ ଖେଳ ଯେ ଏତେ ଏମିତି ନହିଁ ବେଳେଳେ କେତେବେଳେ କଣ। ନହେଲେ ଏତେ ଖେଳେନି।
ଆଉ ତ ଖେରି ହଉନି ଆଉ ଇଆଡ଼େ ସିଆଡେ ଯିବାକୁ ପଡୁଛି ଆଉ।
ହୁଁ ହୁଁ। ହୁଁ।
ଆଉ।
ଆଁ। ଏଇ ଭଳିଆ କଥା ଆଉ। ଖୁଁ ଉଁ। ଆଉ କଣ ତମର ହବି କଣ?
ହଁ ଏ ଆଉ କଣ ସେଇଆ ଆଉ। ଭଲ ଇନକମ କରିବା କଣଟେ କଣ ଇଏ କରିବା ସେଇଆ ଆଉ।
ହଁ ହଁ। ଆଉ ରୋଷେଇ ଫୋସେଇ ଜାଣିଛ ନା ଜାଣିନ?
ରୋଷେଇ।
ହଁ।
ହଁ, ରୋଷେଇ-ଇ ଏ-ଏ ଚାଁ ଭାଁ ଜାନିଛି। ଏଇଆ ଆଉ।
ଆଚ୍ଛା, ହୁଁ ଉ। ହଁ ହଁ ଟିକେ ଟିକେ ଶିଖିଥିବା କଥ। ହଁ।
ପଦାକୁ ଯାଇନି। ବରା ବେଳେ ରୋଷେଇ କରିନି ଆଉ।
ହୁଁ, ହଁ ଟିକେ ଟିକେ ଜାଣିିଥିବା କଥା, ସବୁଥିରୁ ଟିକେ ଟିକେ ଆଉ। କେତେବେଳେ କଣ କାମରେ ଲାଗିବ ନା?
ହଁ। ଆଉ, ତ-ତମେ ଶିଖିଚନା କଣ ରୋଷେଇ?
କଣ କହିଲ?
ତମେ ରୋଷେଇ କର ନା?
ନା ନା ମୁଁ କରେନି। ମୁଁ ବାହାରେ ଯେତେବେଳେ ଥିଲି-ଇ ମେସ୍ ଫେସ୍ ରେଁ। ଏ ସେତେବେଳେ ଚ ସବୁ ସେତେବେଳେ ତ ଯାହାହେଲେ ବି ନିଜେ କରିବାକୁ ପଡିବ ନା। ସେ ମିଶିକି ସବୁ ସାଙ୍ଗସାଥି ମିଶ ଏତିକି ସବୁ କରୁଥିଲୁ ଆଉ।
ହଁ ହଁ।
ଯିଏ ଯୋଉଟାକୁ ଆସିଲା ତରକାରୀ ବନେଇକି ହଲଦି ପଡ଼ିବ, କି ଆଉ କି କଣ ପରିବା ଭାଗ ବାଣ୍ଟ କରିକି ଥୁଲୁ ଆଉ।
ତମେ ତ ଅଛ ମାନେ, ମିଶିକି କରିବ ଆଉ।
ହଁ। ମୁଁ କଲେଜ ଟାଇମରେ-ଏ ଆଉ ଭୁବନେଶ୍ଵରରେ ଥିଲା ଆଳକୁ ମୁଁ ତ ମେସ୍ ରେ ମିଶିକି ସବୁ ରହୁଥୁଲୁ। ହଁ, ସେତେବେଳେ ତ ମୁଁ ଟିକେ ଟିକେ ଶିଖିଛି ସେଇଠୁ। ନହେଲେ ଘରେ ତ ସବୁ ଅଛନ୍ତି, ସେ ଘରେ ଆଉ କଣ ରୁଷ
ନା। କେବଳ ବାହାରହିଲେ ଯାଇଁ ରୋଷେଇ ବାସ। ଟିକେ ଏକା ଅଳିଆକୁ ପଡିବ। ଯାହାବି ହେଲେ ଟିକେ ଆ ଶିଖିଆ ଦରକାରେ ଆଉ।
ହୁଁ। ଆଉ ବାହାରକୁ କୁଆଡେ ଯାଇଛ ନା ଯାଇନ ଓଡିଶା ବାହାରକୁ?
ଓ-ଓଡ଼ିଶା ବାହାରକୁ ମୁଁ ଯାଇନି?
ଆଚ୍ଛା।
ଯାହା ସେ ଓଡ଼ିଶା ଭିତରେ।
ଅହଁ ନା, ମୁଁ ଯାଇଥିଲି ହଁ ମହାରାଷ୍ଟ୍ର ଯାଇଚି। ତାପରେ ଚେନ୍ନାଇ ଚେନ୍ନାଇରୁ ଆଉ କୁଆଡେ ନାହିଁ ସେଇ ଦି ଟା। ଷ୍ଟେଟ ଉହୁଁ ହୁ।
ସେଠି କେତେ ମାସ ନା ବର୍ଷେ ଖଣ୍ଡେ ରହିକି ଆସିଲ?
ନା ନା ମୁଁ ଏତେ ରହିନି-ଇ-ଇଁ। ମାସ ଦି ତିନି ମାସ ରହିଥିଲି। ଦି ତିନି ମାସ ରହିଥି ଲି ଦେହପାହ ଖରାପ ହେଲା ଯେତେଳେ ଆଉ ଚେନ୍ନାଇ ପଳେଇଲୁ। ଚେନ୍ନାଇରୁ ଚେନ୍ନାଇ ରେ ସେମିତି ଭଲ ଲାଗୁଥିଲା। ଆକ୍ଚୁଆଲି ସେଠି ଗୋଟେ ଲାପଟପ୍ କମ୍ପାନୀ ଥିଲା, ଯେହେତୁ ଡେଲ ର ଆଉ, ତ ପିଲା ଯୋଉଁମାନେ ଯାଇଥିଲେ ଆମ ସହିତ, ସେ ପିଲା ଅଧା ତାଙ୍କୁ ଭଲ ଲାଗିଲାନି କଣ କେଆଣି, ଲା ଆକ୍ଚୁଆଲି ଭାଷା ସେଠି କିଛି ବୁଝି ବାଧିଲାନି ନା ହେଲାକି ତ ସେଇଟା ଫିଅସ୍
ତାପଡେ କେରଳରେ ନଡିଆ ତେଲ ଅ-ଅ କୁହନ୍ତି ନଡିଆ ତେଲରେ ରୋଷେଇ କରିକି ଖାଆନ୍ତି।
ହଁ। ସେ ଯାଇକି ତାପରେ ପୁଣି ଓଡିଶା ଫେରିଲୁ ଓଡିଶାରେ ତାପରେ ଏଇ ସବୁ ପ୍ରାଇଭେଟ ସଂସ୍ଥାରେ ଚାଲିଛି ଆଉ
ହଁ।
ହୁଁ।
ଯାହାହେଲେ ସମସ୍ତେ ଗୋଟେ କରିକି ଚଲେଇଲେ ଭଲ ଆଉ
ତମର ଟେନ୍ଥ ଟା କେବେ ଥିଲା ପାସ୍ ଆଉଟ?
କଣ କହିଲ?
ମୁଁ କହିଲି ଟେନଥ ପାସ୍ ଆଉଟ କେବେ ଅ?
କାହାର?
ଏଗାର
ହୁଁ।
ହ ମୋର ସେ ଏଗାର ବା ହୁଁ।
ତମର ସେଣ୍ଟର କୋଉଠିକି ପଡିଥିଲା?
ଆମର ଏଠି ପଡିଥିଲା ହେଟା କଣ ତ ଆମ ସେଇ ପାଖରେ ହିଁ ପଡିଥିଲା ଅଁ ହବ ସାତ ଆଠ କିଲୋମିଟର ଭିତରେ ହବ
ହୁଁ ଆମର ସେ ରୂଢିଆ ସାଇଡ ପଡିଥିଲା ଆଉ
ଆଚ୍ଛା। ମୁଁ ତ ପଢୁଥିଲି ସେ ଗଭର୍ଣମେଣ୍ଟ ସ୍କୁଲରେ ଯୋଉ ସରକାରୀ ଉଚ୍ଚ ବିଦ୍ୟାଳୟ
ହଁ ହ ମୁଁ ବି ସେଇ ଗର୍ମେଣ୍ଟ ସ୍କୁଲ ରେ
ଆଚ୍ଛା।
ଆଉ ପଢାପଢି କେତେ ବାଟ ଯାଏଁ ଯାଇଛି?
କଣ କହିଲ?
ପଢାପଢି କେତେ ବାଟ ଯାଏଁ ଯାଇଛି?
ପଢାପଢି ସେଇ ତ ଗ୍ରାଜୁଏସନ ପର୍ଯ୍ୟନ୍ତ ଆଉ
ହ।
ତମର?
ମୋର ବି ସେଇ ଗ୍ରାଜୁଏସନ୍
ହୁଁ ହୁଁ। ତାପରେ ତ ସବୁ ଏଇ ଯୋଉ ସବୁ ଜବ୍ ଫବ ଖୋଜିବା
ହୁଁ ଜବ୍ ଫବ୍ ଆମେ ଯାଉଚୁ ସେ ଓଡ଼ିଶାରେ ଆଉ
ହଁ। ଆଉ ଓଡିଶା ଭିତରେ କୋଉଠି ଆଉ ମାନେ ରହିଚ ନା କୁଆଡେ ନା ଆଉ କିଛି ଦେଖିନ ଜବ୍ ଫପ୍ ପୁରା
ନା ନା ଓଡିଆ ଓଡିଶା ଭିତରେ ନି ବରହ୍ମପୁର ଯାଇଚି ବରହ୍ମପୁର ଯାଇଚି ଭୁବନେଶ୍ଵର ଏ ସବୁ ଯାଇଚି ମୁଁ ରହିନି କୋଉଠି। ଏଇ ଚାରି ପାଞ୍ଚ ଦିନି
ହଁ ହଁ।
ଛ ଦିନି ରହିକି ଆସି ବୁଲାବୁଲି ପାଇଁ ଯାଇଛି ଆଉ।
ଓ ହୋ। ମୁଁ ଭୁବନେଶ୍ଵରରେ ଥିଲି ସେ ଗୋଟେ ଆମର ଆଁ ଡାଟା ଏଣ୍ଟ୍ରି ଅପରେଟର ଥିଲି
ହଁ।
ଆଉ ଗୋଟେ ତ ଥିଲା ଆଇ ମେରିଟ୍ ରେ ଥିଲି ଏସବୁ ପଢାପଢି ଭିତରେ ଯାଏ ତ ଉ ଗୋଟେ ଆଉ ସମୟ ଦେଇହେଲାନି ବାଧ୍ୟ ହେଲି ଛାଡିବା ପାଇଁ।
ହଁ।
ବାଧ୍ୟ ହେଇକି ଛାଡିକି ଏସବୁ ପଢାପଢି ଜବ୍ ପାଇଁ ଚାଲିଚି ଆଉ।
ଆଉ କଂପିଟି ଫମ୍ପିଟେଟିଭ୍ ଏକ୍ ଜାମ୍ ପ୍ରିପେରା ଚାଲିଛି ନା କଣ କେମତି ଚାଲିଛି ଏବେ ସବୁ?
ଏବେ ହଁ ସେ ଯୋଉ ଶିକ୍ଷକ ଲାଇନ ମୁଁ ବାଛି ଦେଇଛି। ସେଇଥିରେ ଚାଲିଚି ଆଉ।
ଅହ
ଏଇ ତ ଗୋଟେ ଏକ୍ଜାମ ଥିଲା ସେଟା ହେଲାନି ଜଷ୍ଟ ଆସୁ ଜିରୋ ପଏଣ୍ଟ ଫାଇଭ ଜିରୋରେ ହେଲାନି କଟିଗଲା।
ହଁ।
କଟିଗଲା ଆଉ ଗୋଟେ ଦିଆହେଇଛି ଆଉ ଗୋଟେ ଅଧିକା ହବାର ଆଶଙ୍କା ତ ଅଛି ପୁରା ନବେ ପରସେଣ୍ଟ। କଣ ହୋଉଚି ଦେଖିଆ। ଆସିନି ତା ମେରିଟ ଲିଷ୍ଟ ମେରିଟ ଲିଷ୍ଟ ଆସିଲେ ଜଣା ପଡିବ ଏଇ ବୋଧେ ଜୁଲାଇ ମାସ ଆଡକୁ ଆସିବ ଆଉ।
ତମର ଆଉ କମ୍ପ୍ଲିଟ ପାଇଁ ଲାଗିନ?
ହଁ କମ୍ପିଟ୍ ପାଇଁ ଲାଗିିଥିନି ଆ ଯାଇଥିଲି କଟକରେ ଯାଇକି ଆଇଚି।
ହୁଁ।
ତାପରେ ହୋମଗାର୍ଡ ପାଇଁ ମଝିରେ ଦେଇଥିନି ହୋମଗାର୍ଡ ଟା ହେଲାନି। ସେ
ଆଛା। ଫରେଷ୍ଟ ଗାର୍ଡ ବାହାରିଥିଲା ପା?
ହଁ ଫରେଷ୍ଟ ଗା ଫରେଷ୍ଟ ଗାର୍ଡ ବି ଯାଇଥିନି ଯାଇ
ଆଛା ହଁ ହଁ। ମୋର ଥଲେ ମୋର ଥରେ ହେଇଥିଲା ଯୋଉ ଆମର ଓଡିଶା କନେଷ୍ଟେବଲ। ସେଥିରେ ହେଇଥିଲା ଯେ କିନ୍ତୁ ମୋ ଫିଜିକାଲ ଟା ପ୍ରାକ୍ଟିସ ନଥିଲା। ଆଉ ମୁଁ ଏତେ ନଥିଲା ଖେଳା ଖେଳିିକି ରନିଂ ଫନିଂ କିଛି ନଥିଲା ହଠାତ୍ ଡାକିଦେଲା ଡାକିଦେଲା ମୁଁ ଆଉ ଫିଜିକାଲ ଟା କ୍ୱାଲିଫାଏ କରିପାରିଲିନି। ଆରେ
ରୁ ରୁଟିନ୍ କ୍ୱାଲିଫାୟେ ହେଇଯାଇଥିଲା?
ହଁ ଖାଲି ଫିଜିକାଲ ଟା ଯଦି ଷୋଳଶହ ମିଟର ଥିଲା ଆଉ କଣ ହାଇ ଲଙ୍ଗ ଜମ୍ପ ଥିଲା। ହୁଁ। ପ୍ରାକ୍ଟିସ ନହେଲେ ହବନି ପା।
ନା ଫିଜିକାଲି ରନିଂ ଜମ୍ପିଙ୍ଗ ଫପିଙ୍ଗ ପ୍ରାକ୍ଟିସ୍ ନହେଲେ
ହଁ ପା ହଁ।
ଓ ବା
ସେଇଥିପାଇଁ ଆଉ ସେ ଡିଫେନ୍ସ ଲାଇନ ଆଉ ଇଛା ନାହିଁ। ଆରେ ଏଇ ଟିଚିଂ ଲାଇନ ରେ ଯା ମୁଁ ଭାବିଛି ଯେ ଏଇଟା ଗୋଟେ ଦେଖା ହବାର ଲାଗୁଛି ତ। ମେରଟ ଲିଷ୍ଟ ଆସିଲେ ଜଣା ପଡ଼ିଯିବ।
ଚେଷ୍ଟା କରନି ତ ହବ ଆଉ
ଆଁ ହୋ। ଦେଖିବା ଆଉ ଆହୁରି ଆସିବାର ଅଛି ତ କି ନିଯୁକ୍ତି ତ କିଛି ବାହାରିନି।
ନା ଆଉ କିଛି ବାହାରିନି ଏବେ।
ବାହାରିଲେ ଦେଖିବା ପକେଇକି ଲାଗି ପଡିବା କେମିତି ଅଁ ହେଲା ଭଳିଆ ଯେମିତି ହବ ଆଉ।
ପିଓ ଫିଓ ବହାରିଲାନା କ ମଝିରେ ନା ବାହାରିନିନା କ?
ନା ନା ହଁ ଆଗେ ଯାହା ବାହାରିଥିଲା ଆଉ କ ଆସିନି ଆସିବ ବୋଧେ ଆଉ।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
ଆସିଲେ କଣ କରିବା ଆଉ?
ହଁ।
। ତମର କଣ ଭଲ ଲାଗେ ଭେଜ ନା ନନ ଭେଜ?
ମତେ ଏ ନନ ଭେଜ ଭଲ ଲାଗେ ଆଉ।
ହଁ ମଝିରେ ମଝିରେ ମୋର ବି ସେଇଆ। ମଝିରେ ମଝିରେ ଟିକେ ଆଇଁଷ ନହେଲେ ଆ ହବନି।
ହବନି ତା ପାତ ଯିବନି।
ହଁ ବା ପାଟି ଟା ପୁରା ସାଧା ସାଧା ଲାଗିବ ଆଉ। କେତେ ସାଧା ଖାଇବା?
ସାଧା ଖାଇକି ସବୁବେଳେ ସବୁବେୁ ଭଲ ନାହିଁ ଆଇଁଷ ହେଲେ ମଝିରେ ମଝିରେ
ହଁ।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
ହୁଁ ଆଇିଷରେ ତମକୁ କଣ ଲାଗେ ଭଲ କୋଉଟା ମାଛ ନା
ମାଛ ଭଲ ଲାଗେ, ଚିକେନ ଭଲ ଲାଗେ, ମଟନ ଭଲ ଲାଗେ।
ହଁ।